ହାଲୋ। ଦିଦି ନମସ୍କାର।
ନମସ୍କାର ଟିକେ ଜୋରେ କହୁନ।
କଣ କରୁଚ।
ଏଇ ବସିଛି ଜଷ୍ଟ ଖାଇକି ଆସିନି ଆଉ।
ହଁ ମୁଁ ଜୋରରେ କହୁଛି ବା।
ହୁଁ ଟିକେ ସ୍ଲୋ ଶୁଗୁଚି ହଁ।
ସେ ନେଟୱାର୍କ କଣ ପ୍ରୋବ୍ଲେମ ରହୁଛି ଏଥରେ ମୁଁ କିଛି ବୁଝିପାରୁନିଁ ମୁଁ ତ ଜୋରେ ହିଁ କଥାି ହଉଚି ଏଥି ତ କେହି ନାହାନ୍ତି।
ଓୋ ହ।
ହଁ ମୁଁ ବି ବସିଥିଲି ଆଉ ଖସିଲାଣି।
ଏବେ ଜଷ୍ଟ ଖାଇକି ଉଠିଲି।
ଖାଇକି ଆସି ଲି। ଟିକେ ଗଡ ପଡ ହଉଥିଲି। ତମେ କଲ୍ କଲ ମୁଁ କଥା ହେଉଛି ଆଉ।
ଓହୋ କଣ ଖାଇଲ। ଆମର ଆଜି ପୁରା ଦେଶୀ ଖାଇବା ସୁ ଶୁନିଆ ଶାଗ। ତରକାରୀ।
ଛୁନଛୁନିଆ ସାଗର ତରକାରୀ ବଢିଆ ତ ମୁଁ ଛୁନଛୁନିଆ ସାଗ ତରକାରୀ କେବେ ଖା ଖାଇନି।
ଖାଉନା ଯେ ଏ ବାକି ଆମର ହେ
ନା ନା ତରକାରୀ ଖା ମାନେ କେବେ ମୁଁ ଖାଇ ନଥିଲି ମାନେ ତମ କହିଲ ମୁ ଏଇ ଶୁ
ଓହୋ ତମେ ଜାଣିନ।
ହଁ ମାନେ ଖାଇ ଚି ସାଗ ଭଜା ଭଜ ଭଜା ଖାଇଛି।
ହୁଁ ନଏଲେ ଭଜା ଟା ବେଶୀ ଟିକେ ହୁଏ।
ହଁ।
ତ ତକାରି ଟା ଜ ସେଷ ଶାଗ କଣ କେତେ କେତେବେଳେ ଅଧିକ ମିଳେ ତ କେତେ କମ ମିଳେ ଅଳ୍ପ ହେଲେ। ସେ ତକାରୀ ହେଇଲା। ବହୁତ ହେଲେ ସେ କଣ ଭାଜିଲେ ଅଳ୍ପ। ପଟିକାନାରେ ର ହେଇଯିବ।
ସେ ତ କରିଟା ଆଉ କଣ?
ସୁୁନିଆ ଶାଗ ତରକାରୀ ଆଉ ମଞ୍ଜା ତରକାରୀ।
ହଁ ହଁ ରାଇତା ହ, ରାଇତା ଟା ମୁଁ ଖାଇଚି ମତେ ବହୁତ ପସନ୍ଦ ହଁ ମୋର ବହୁତ ପସନ୍ଦ ର ରାଇତା ରେ ଆମର ହଉ ଯୋ ଇଏ ଇଏର ଆଇତା ତ ମଞ୍ଜା ରାଇତା? କଦଳୀ ମଞ୍ଜା ଆମର ସୋରିଷବେସର ଦେଇକି ହୁଏ। ସୋରିଷବଟା ଏ ଯୋଉ ସୋରିଷ ରସୁଣ ଲଙ୍କା ଏଗୁଡା ସବୁ ବଟା ହେଇଥିବ। ଆମର ତା ସହିତ କି ୟାକୁ ଛୋଟ ଛୋଟ ପିସ ରେ କଟା ହେଇଥିବ। ଏକ ମଞ୍ଜା ତାପରେ ଏକ ଆଳୁ ବାଇଗଣ। ତୁ ଇଏ କଣ କହନ୍ତି ସାରୁ। ସାରୁ। ସାରୁ ବି ପକଉ ଆଉ ପକେଇ ସବୁ ପଡିକି
ଲାଷ୍ଟରେ କଣ ପଡିବ କୁହନି?
ଲାଷ୍ଟ ରେ କଣ ଏସବୁ କରିସାଇଲା ଟମାଟୋ।
ସଲାପରେ ନା ନା ଟମାଟୋ ନୁହ। ଲାଷ୍ଟରେ ସୁଜୁନା ଶାଗ ଦିଟା ପକାନ୍ତୁ। ବଢିଆ ବାସନା ଆଉ
ଓହୋ ଆଚ୍ଛା ଏମିତି।
ହଁ ଦେଶୀ ଶାଗ ଯଉ ନା ସୁଜୂନା ଶାଗ ଏଟା ହେଭି ହେଭି ପ୍ରୋଟିନ ଯୋଉ।
ହଁ।
ଆଉ ଘରେ ସବୁ କଣ କରୁଚନ୍ତି?
ସବୁ ଭଲ ଆଉ।
ହୁଁ ହୁଁ ଆଉ ତମେ ଖାଇଲ କଣ?
ଖାଇଲି ମୁଁ ରୁଟି। ଆଉ ଡାଲି, ଖଟା ଆମ୍ବ ଖଟା ହେଇଥିଲା ଆଉ କଣ କଥା କହିଲ। ଏଇ ଘାଣ୍ଟ ପୂଜା ଘାଣ୍ଟ ଆଉ ଆଳୁ ବାଇଗଣ ଆଳୁ ଭରତା ଏଇ ଆମର ଏଠି କ୍ୟାଣ୍ଟିନ ରେ ଖାଇବାକୁ ପଡୁଛି ତ ଆରୁଆ ନାଇଁ ସେଠି ହ ଅଳ୍ପ ଲୋକ ଆଉ।
ଓହୋ ଆଜି ସୋମବାରେ ହଁ ହଁ ହଁ ହଁ ଆଚ୍ଛା।
ପାଇବୁ।
ହଁ ହଁ ହଁ। ତମେ ସୋମବାର କର ନା ଭଲ ଆଉ ଯାଇଛ। ନ ମନ୍ଦିର
କର୍ମମୟ ଜୀବନରେ ସବୁ କିଛି କରିବନି।
ଏବେ କୋଉଠି ଅଛ।
ହଁ ମୁଁ ଅଛି ଆଉ
ଭୁବନେଶ୍ଵର
ନାଇଁ ଏଇ ଅଛି ଗୋଟେ ଜାଗାରେ ଆ
ଓହୋ ଆଉ ସବୁ ଘରେ ସବୁ ଘର ଲୋକଙ୍କ ଦେହ ପା ଭଲ
ହଁ ଘରେ ସବୁ ବଲା ତମ ଘରେ ବଲ ଅଛ।
ହଁ ଆମ ଘରେ ଭଲ ଆଉ। ଏବେ ତ ସେଇ ସବୁବେଳେ ଏବେ ଯୋଉ ସିଜିନ ଚଞ୍ଜ ହଉଛି ଥ ଥ ଥଣ୍ଡା ଜର ଏଇସବୁ ରହୁଛି ଆଉ ତାପ ହଁ ଆଜି କାଶ ଟା ବା ମେନ୍ ହଁ। ହୁଁ ହୁଁ।
ଆ ତ ଲାଗି ରହିବ ଆ ଆଉ ଝାଡା ବାନ୍ତି ଟିକେ ରହବ ଆଉ ଆମ ଗଡେ ପାଗ ପୁରା କାମଳିଆ ପାାଗ ନିବଡ କି ପୁରା ଇଏ ହେଇଛି ଆଉ ବର୍ଷାଝିପିଝିପି ଝିପିଝିପି ପକଉଛି ଆଉ। ଆଉ ଶୋଇଆ ପାଗଟା ପା କରିିଛି ଆଉ।
ବି ଆଜି ସେଇ ପାଗ
ପାଗ ପୁରା ଅଲଗା ପ୍ରକାର ଖାଲି ଖାଇବ ପିବ ଶୋଇବ ହଁ ହଁ ଆଉ ଯ ଦି ମୁ କହୁଥିଲି ଯୋଉ ଶୁନ ସୁନିଆ ଶାଗ ତରକାରୀଟା ସେ କଣ କେମତି ହୁଏ। ସେଇଟା ଟିକେ କହିବେ କି?
ଫାଷ୍ଟ ନ। ସୋରିଷ ମସଲା ବାଟ୍ ଟାଣୁ।
ହଁ।
ସେଟା ଦିଆ ହେଇକି ଫାଷ୍ଟ ଆଳୁ ଯୋଉ ସାରୁ ପକା ହେଇକି ଟିକେ ଯୋଉ ଇଏ ହବ, ସିଝିଲା ଭଳିଆ ହବ। ହେଇସାରିଲା ହଁ। ହେଇ ସାରିଲା ପରେ ତାପରେ ମସଲା ଟା ସେରେ
ଦିଆହବ।
ହୁଁ ତାପରେ କିଛି ମ ତାପରେ, କଣ କରିବ କହିଲ? ଲୁଣ, ହଲଦୀ ତାକୁ ପକେଇକି ଟିକେ ନାଗରୁ ଅଁ ସେ ହେଇଗଲା ପରେ ତାକୁ କଣ କରିବେ ନା, ବାଇଗଣ ଟିକେ ପାଣି ଦେଇଦେବେ। ମସଲା ଟା କଷା ହେଇଲା ପରେ ପାଣି ଦେଇଦେବେ ପାଣି ଦେଇ ସାରିଲା ପରେ ବାଇଗଣ ପକେଇଦେ ବାଇଗଣ ମାନେ ଫୁଟିଲିବ। ଫୁ ଟିକି ଯେତେବେଳେ ହେଇଯିବ। ଲାଷ୍ଟରେ ଶାଗଟା ପକେଇଦେବେ ଆଉ।
ଶାଗଟା ଧୋଇକି ପକା ହବ ଆଉ।
ଶାଗ ଟା ଧୁଆ ହେଇକି, ମାନେ ବଛା ହବାକୁ ବହୁତ ଟାଏ
ହଁ ସେ ରାତିିକି ରଖିଛି ମୁଁ ଜାଣିଛି ମୋର ବା ସେଇ ଶାଗ ବହୁତ ପସନ୍ଦର। ମୁଁ ଭଜା ଟା ଖାଏ। ପିଆଜ ଅଧିକ ପକେଇରେ
ହଁ ପିଆଜ ଟା ଅଧିକ ପଡି ପିଆଜ ତେଲ। ତେଲଟା ସିନା ଦଧିକ ଆମେ ପକାନ୍ତି, ପକେଇଲେ ଟେଷ୍ଟ ଟା ଭଲ ଲାଗେ। ହେଲେ କଣ କହିଲ ଦେହ ପାଇଁ ଭଲ ନୁହଁ। ଏବେ ଯୋଉ ଭଳିଆ ରୋଗ ହଉଛି।
ହୁଁ ତେଲଟା ବେସି ନ ପକାଅ। କିନ୍ତୁ, କେମତି ଭାଜିଦେଲେ, ଶାଗ ମୋର ବହୁତ
ନା ଡକ୍ଟର ମାନେ ବି କହୁଛନ୍ତି ହୁଁ, ଡ଼ ଆମର ବି ସଜନା ଗଛ ଅଛି। ହୁ ହ ଡକ୍ଟର ମାନେ କହୁଛନ୍ତି ହ ପଠେଇଆ, ଡକ୍ଟର ମାନେ କହୁଛନ୍ତି, ଶାଗ ଖାଅ ହେଲେ ଆମେ କଣ କରିଛନ୍ତି? ତା ଓଲଟା କରିଛନ୍ତି, ରୋଗ ଭଲ ହବାଜାରେ ଆମେ ରୋ ଘରୁ ବଡ଼ଉଛନ୍ ସାଗରେ ମେନ୍ଚେ ତେଲ ପକେଇଥିବ। ସବ୍ ଶାଗ କଣ ସବୁ ପ୍ରକାର ତରକାରୀ
ହଁ ତେଲ ମସଲା ମୁଁ ଖାଏନି ମୁଁ ବାହାର ଜିନିଷ ବି ଖାଏନି ମୁ ଯୋଉ ମଇଦା ଖାଦ୍ୟ ମୁଁଫା ଖାଏନି ତକୁରିକ ଖାଏନିାଇ ବୋଧେ ବହୁ ହଁ ଯେତେ ମାନେ ଦେହ ପ୍ରତି ସୁସ୍ଥ ସେଇ ଖ ହଁ ସେଇ ଖା ମୁଁ ଯେମିତି କି ଏଇ ଡାଲି ଖାଇଲିି ଭ ଖାଇଲି ଆଉ ଆଳୁ ଖାଇଲି କିନ୍ତୁ ଏ ଯୋଉ ମସଲା ମସଲି ଜିନିଷ ହେଲେ ମୁଁ ଜମା ଛୁଇଁିନି କି ଆଳୁ ଫଳୁ ବେଶି ଖାଏନି ଆଉ ବାହାର ଜିନିଷ ଖାଇଦ ଖାଇବାର ନାହିଁ କୋଲଡ୍ରିଙ୍କ ଆଇକ୍ରିମ ଆସ୍କ୍ରିମ୍ କେତବେଳେେଲି ଗୋଟେ ଖାଇଦେଲି ଚାଲେ କାମ କଲଡ୍ରିଙ୍କ ବ ହୁଏନି ବାହାର ଦିନ କୌଣସି ଖାଦ୍ୟ ପଛି ଯାଏନି ହଁ ସେମିତି ଆଉ କିଛି ରୋଷେଇ ହେଇନି କି ଆଉ କିଛି କୋଉଠି ଜାଗାକୁ ଯାଇଛି ଗୋଟେ ମିଳିଲାନି ସେମି ଖାଦ କେତି ହ ଆଉ ସେମିତି କିଛି ଖାଏନି କଦଳୀ କଦଳୀ ହେଲେ ଖାଇ ଫଳମଳ କିନ୍ତୁ ଆଉ କ କ ମ ଜିନିଷ ସେଟେ ଗୋଟେ ଲୋଭ ଥିବ କି
ହଁ ଗୋଟେ ଇଚଛା ହବ ତଲେ ଗୋଟେ କଣ ଖାଇଦବ ଆଉ ନ ମର କ ମୁଁ କଣ କହିଲ ତମର ଅପୋଜିଟ ଟା ଅପୋଜିଟ କଣ ଲ ୁ ଟାଇମ ରେ ମୁଁ ଘରେ ଭାତ ଖାଏ ନା ଫାଷ୍ଟ ସକାଳୁ ଯମି ସାଢେ ଛଅଟାରେ ଟିସନ ଆଠଟରେ ସାରିକି ଆସମି ଗୋଟେ ଗୁପଚୁପ୍ ଖାଇମି କୁହାଖଆରେ ତାପରେ ମୁଗୁ ଫା ଗୁପଚୁ ହୁ ଏମି ଖାଇସାରିଲା ପରେ ଆସିକି ମାର୍କେଟ ରେ ଚା ଟା ଲସି ଖାଇକି ଆସିବି ଆଉ ଆଇସ୍କ୍ରିମ ତା ଦେହରେ ଥିବ ଏକ୍୍ରା ତୁ ଖାଇକି ଆସି ଖାଇକି ଆସିବି ପ୍ଲସ ଟୁ ସରିଗଲା ପ୍ଲସ୍ ଥ୍ରୀ ଯେମିତି ଅଧା ହେଇଛି ଥାଇରଏଡ଼ ଇସନ ଫୁଲିଆ।
ଆଛା ଆଛା ହଉ ନିଜର ଯତ୍ନ ନଉଥିବେ ଆଉ। ଯାଇକି ଖାଦ୍ୟ ଖାଇବ।
ସବୁ ପ୍ରକାର ଯେମତି ବାହାରିଗଲା। ଏବେ ଡକ୍ଟର ସବୁ ଷ୍ଟ୍ରିଟଲି ମନା କରିଦେଇଚନ୍ତି। ମନା ସିଏ କଣ କରିବେ। ମୁଁ ଯଦି ଗୋଟେ ଆଇସ୍କ୍ରିମ ଖାଇଦେନି କି ନା ଆଇସ୍କ୍ରିମ ଯଦି ମୁଁ ଗୋଟେ ଖାଇଦେନି ଗୋଟେ ଇ ଇଛା ହେଲା ଇଛା ହବ ଆଇସ୍କ୍ରିମ ଟେ ଖାଇଦବୁ କେ ଥଣ୍ଡା ଟିକେ ପି ଦବୁ। କାଶ ହେଲା।
ହଁ ସେଥିପାଇଁ ଖଦ କ ଖାଦ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଆଉ।
ବା ବି ଜରୁରୀ। ନଦେଲେ ହଇରାଣ ତାପରେ ଏକ ତ ଯୋଉ ହେଇଯାଇଛି ହଁ।
ଶହେ ପଚାଶ ପାୱାର ମେଡିସିନ ମୁଁ ଖାଉଛି ଥାଇରଏଡର।
ଆଜ୍ଞା। ହ
ଏମିତି ହଉଛି ଜିନିଷ ଆଉ ଲୋକମାନଙ୍କର ଥାଇରଏଡ ଟା ହଉ ଛି ମାନେ ଅତି ମାନେ ଯି ଲିମିଟ୍ ଟା ସମସ୍ ଚାରି ପାୱାର ମୋର ଅଛି ଦୁଇଶହ ସ ତୁରି
ଆଜ୍ଞା ଏତବେଳେ।
ହଁବା।
ଆଉ ଦେଖି ଚାହିଁକି ଟିକେ ଇଏ ତ ଚଳୁଥିବୁ ଆଉ।
ହୁଁ ଆ ତମ ଘରେ ସବୁ ସମସ୍ତଙ୍କ ଦେହ ପା ଭଲନା।
ହଁ ସମସ୍ତଙ୍କ ଦେବା ଭଲ ଅଛି ମୁଁ ମଧ୍ୟ ଭଲ ଅଛି ଆଉ ଟିକେ ଟିକେ ସେମିତି ରହିବ ତ ସିଜିନ ଯେହେତୁ ଚେଞ୍ଜ ହୋଉଚି। ଲାଗି ରହିବ ଆଉ ଆ
ସେ ତ ମାନେ କିଛି ସାମନ୍ୟ ଜିନିଷ ଆଉ। କଣ କରିବା। କିନ୍ତୁ ଆଉ ଗୋଟେ ଜିନିଷ ବି ବହୁତ ଅସୁବିଧା। ଏପରା ଏକାଥରେ ଗରମ ଟା ପ୍ରବଳ ହଉଛି। ଆଉ କିଛି ଦିନ ତଳେ ପୁରା ପ୍ରବଳ ଗରମ ଏବେ ପୁରା ଥଣ୍ଡା ଟା ପକେଇଦେଲା। ଦେହ ଖରାପ ହବ ହିଁ ଆଉ। ସମ୍ଭବ। ଭଳିଆ ରହୁଛି ସବୁ ଅସୁବିଧା ଆଉ କଣ କରିବା।
ହଁ ମୁଁ ଆଉ କଣ କରିବା।
ସେ ଛୋଟ ଛୁଆ ହିଁ ପ୍ରଭାବିତ ହଉଛନ୍ତି। ଛୋଟ ଛୋଟ ଛୁଆ ତ ଆମେ ଯେମିତି ଆମେ ଜଗେଇବା ହ। ଛୋଟ ଛୁଆ ଟିକେ କଣ ହେଲେ ମାନେ ସେନ୍ସିଟିଭ ବଡି ଟିକେ କଣ ହେଲେ ମାନେ ତଣ ହେଇଲା।
ଆଜ୍ଞା ଥଣ୍ଡା ଜର କାଶ କମ୍ପ ସବୁ ଲାଗେ
ଏଇନ ମେ ଲ ଯୁ ମାନ ଟ ମେଡିକା ମାନେ ଯଉ ଶିୁ ଭବନ ଯୋଉ ଅଛି ତା ଭିତରକୁ ପଶି ପାରିବୁନି ଏତେ ଭିଡ।
ଆଚ୍ଛା।
ଏମିତି ସବୁ ରହୁଛୁ ଆଉ।
ଆଜ୍ଞା।
ଯାହା ହଉ ତମେ ପୁରରା ହଁ ଯା ହଉ ତମେ ପୁରା। ଭଲ ଭଲ ଜିନିଷ ଖାଉଛ ଫ
ଭଲ ଆଜ୍ଞା ଜଗିବାକୁ ପଡିବ ଆଉ କଣ କରରେ ନିଜେ। ତାରଶ। ଯୟପ ତ ରଖ ଏ ନା ବାପାଇଁ କ
କେ ନେବାକୁ ପଡିବ। ହଁ ମୁଁ ରଖୁଛି ପରେ କଥା ହବା।
ଓ ହଁ ଦିଦି ତମ ସହିତ କଥା ହେଇକି ବି ମତେ ବି ବହୁତ ଭଲ ଲାଗିଲା। ଆଉ ଭହୁତ ଚିକିତ୍ସାକୁ ମ ଦେ ସଵାସ୍ଥ୍ୟ କେ ଆମ ବିକା ମତେ ଯୋଉ କି ଶାଗ ଛୁନ ଛୁନିଆ ଶାଗ ଏମିତି ବାଛିକି ଆଉ ତରକାରୀ କରିକି। ହଁ ସେଇଟା ମତେ ବହୁତ ପସନ୍ଦ ବହୁତ ବି ଭଲ ଲାଗିଲା ମୁଁ ଏଇ ରେସିପି ଟା ଦିନେ ନା ଦିନେ ବନେଇବି। ଯଉଦିନ ବନେଇବି କଲ କରିବି ତାର ହଁ ନିହାତି। ସେଇଟା କେମିତି କଣ ତିଆରି। ସେ ପରେ କି କିଛି। ନିଜେ ଖାଇବା ବନେଇକି। ଖାଇବି ତା ସହିତ ତମକୁ ଫଟୋ ଉଠେଇକି ଆଗେ ପଠେଇବି।
ହଁ ନିଶ୍ଚିତ ନିଶ୍ଚିତ ହଁ।
ମତେ ବହୁତ ଭଲ ଲାଗିଲା। ଆଉ ଧନ୍ୟବାଦ ଦେବି, ତା ମାନେ ହୃଦୟ ସହକାରେ ତମକୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦଉ ଆଉ କଥା ହେଇ ମତେ ବହୁତ ଭଲ ଲାଗିଲା ଧନ୍ୟବାଦ। ଆଉ ପୁଣି ଯାହା ବାକି ଅବଶିଷ୍ଟାନଶ କଥାବା। ଆଉ ଟିକେ ପରେ କଥା ହବ। ହବା ଆ ଆଜ୍ଞା ଆଉ କଣ କହୁଚନ୍ତି କୁହନ୍ତୁ?
ନାଇଁ ଆପ ପଣ ରଖନ୍ତୁ। ଆମେ ପୁଣି ପରେ କଥା ହବା ଏବେ ଟିକେ ହେଇଯାଏ ଟିକେ କାମ କରିଦିଏ।
ଆଜ୍ଞା ହଉ ରହିଲି ନମସ୍କାର। ହ ଧନ୍ୟବାଦ ଏତେ ସବୁ ଶିକ୍ଷା ଶିକ୍ଷା ଦେଇଥିବାରୁ।